ହାଲୋ ହାଲୋ ହଁ ଆପଣ କୁ ମୋ ଶବ୍ଦ ଶୁଣା ଯାଉଅଛି? ନମସ୍କାର ଜୟ ଜଗନ୍ନାଥ ଶୁଭରାତ୍ରୀ।
ଆପଣଙ୍କ ଚାଷ ଅଛି ଆପଣଙ୍କ ମଧ୍ୟ ତମୁ ଶବ୍ଦ।
ଆଜ୍ଞା ଆଜ୍ଞା ମତେ ବି ଆପଣଙ୍କର ଶବ୍ଦ ଏକଦମ ପୁରା କିଲି ଲୟର ଶୁଭା ଯାଉଛି।
ୟେ ଆସିବାର ଆଜ୍ଞା ଆଜ୍ଞା ପୁରା
ଆଜ୍ଞା ଆ
ଶୁଣା ଯାଉଚି
ଆଜ୍ଞା ଆଜ୍ଞା ତ ଆପଣ କାଲି କେତେବେଳେ
ହଁ କୁହନ୍ତୁ ଆପଣ
ଆଜ୍ଞା କଣ କହୁନାହାନ୍ତି ଆରମ୍ଭ କରନ୍ତୁ ତା ତାପରେ ମୁଁ କହୁଚି।
କଣ ଆପଣ କହୁଥିଲେ ଆଜ୍ଞା ଆଜ୍ଞା ସେଇ ଗଟେ କଥା କହୁଥିଲେ ମ ମହାବିଦ୍ୟାଳୟ
ଆଜ୍ଞା ଆଜ୍ଞା ମୁଁ ଏୟା କହୁଥିଲି କି ଆପଣ ଯଦି ମହାବିଦ୍ୟାଳୟରୁୁ ଜଲଦି ଆସନ୍ତେ ତେଣୁ ତେବତେବେ ଆମ୍ଭ ମହାବିଦ୍ୟାଳୟକୁ ଗମନ କରିବା ହେବେ।
ନା ଆଜ୍ଞା ଆଜ୍ଞା ଆମେ ଆଜ୍ଞା ଆସିଲା ମୋ ସହ ମୋ ସଙ୍ଗାତ ଜଣେ ଆସୁଚନ୍ତି ନେଇକି ଯେହେତୁ ଆଜ୍ଞା ଭଲ ଲାଗୁନି କଣ ପାଇଁନା ଆମେ ଆଜ୍ଞା କଥା ହେଲା ପରେ ତେବେଳେ ତା ଅବସ୍
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆଜ୍ଞା ତାହେଲେ ଆପଣ ମଙ୍ଗଳବାର ଦିନ ନିଶ୍ଚିନ୍ତ ଆମ ମହାବିଦ୍ୟାଳୟକୁ କୁ ଗମନ କରିବେ ସେଥିପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ ଦଉଛି ବିଷ୍ଣୁ
ଆଜ୍ଞା ତ ଆଜ୍ଞା ତ ଆଜ୍ଞା ମୁଁ ଆଜ୍ଞା ଦେଖ ମୁଖ୍ୟ ଦିବସ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଭ୍ରମଣ କରିବି ଆଜ୍ଞା।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ତ ମୁଁ ଆପଣଙ୍କୁ ଏହା କହିଦବାକୁ ଚାହୁଁଥିଲି କି ଆପଣଙ୍କୁ ଏହା କହିଦେବା ଚାହୁଁଥିଲି କି ଅ ମତେ ୟେ ଅ ଆଜ୍ଞା ଆଜ୍ଞା ମତେ ଗୋଟେ କଥା ମନେ ପଡିଗଲା ଆଜ୍ଞା ଉଁ। ସେଇ ଯୋଉ ମୋର ଭ୍ରା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ ଆଜି ଯେହେତୁ ଯାଇଥିଲି ସେଠାକୁ ତେଣୁ ସେଠାରେ ସେଇ ଯୋଉ ଗଞ୍ଜି ଦିଅନ୍ତି ଆଉ ପେଣ୍ଟ ଦିଅନ୍ତି ତାହା ଆଜ୍ଞା ଆଜ୍ଞା ତ ସେଇ ପେଣ୍ଟ ଆଉ ଗଞ୍ଜି ମୁଁ ଭାବୁଥିଲି ମୋର ମୋର ସେଇଭଳିଆ
ସେ ବି ଆପଣ
ନା ନା ନା ନା ମୁଁ ଭାବୁଚି ସେଇଭଳିଆ ସବୁ ତ ଜିନିଷ ମୋ ଭାଇ ଭ୍ରତା ଶ୍ରୀଙ୍କ ପାଖରେ ବି ଅଛି ତେଣୁ ମୁଁ ଘରୁ ନେଇଯାଇଥିଲେ ଘରୁ ନେଇଥିଲି କିନ୍ତୁ ସେଇ ନେଇଯାଇଥିଲେ ଆହୁରି ଭଲ ହେଇଥାନ୍ତା। ତ ମୁଁ ଭାବୁଚି ଏବେ ସେଇଆ ହିଁ ଦେଖିବି ଯାଇକି।
ଖୋର୍ଦ୍ଧା ପାଖରେ ସେଟା ଆପଣଙ୍କ ଗାଁ ସାର୍ ସେଇଟା ଆପଣ।
ଫେରସ୍ତ କରିଦେଲେ।
ଆଜ୍ଞା ଆଜ୍ଞା ସେ ଫେରସ୍ତ କରିଦେଲେ।
ଆଜ୍ଞା ଆଜ୍ଞା ମୁଁ ଜାଣିଚି ଆଜ୍ଞା। ସେଇ ଆମେ ଜାଣିଚି
ଆଜ୍ଞା ତ ମୁଁ ଆପଣଙ୍କୁ ଏହା କହିବାକୁ ଚାହୁଁଥିଲି କି ତାହାଲେ ଆଜ୍ଞା ଆଜ୍ଞା ମୁଁ ଏବେ ଭୋଜନ କରିକି ହିଁ ଆସି ଆସିଲି।
ଆଜ୍ଞା ହଁ ତ ଆପଣ ଭୋ ଭୋଜନ କରି କହୁନାହାନ୍ତି କଣ ଭୋଜନ କଲେ ଆପଣ?
ଆଜ୍ଞା ମତେ ଲାଗୁଚି ଆପଣଙ୍କର ମାତାଶ୍ରୀ ଆସିଗଲେଣି।
ତ ଆଜ୍ଞା ନଲେ ସେ ପୁଣି ର ମାତଶ୍ରି ଟିକେ ଦେଖିବା ପାଇଁ ଆସିଥିଲେ ଯୋଉ ରୁମ ରେ ଆମେ ଆଜ୍ଞା। ଅରୁ ନୟସ୍ୟ ଶୟନ।
ଆଜ୍ଞା ଆଜ୍ଞା ତ ଆପଣ କେଉଁ ରୁମ ରେ ଶୟନ କରୁଛନ୍ତି?
ଆଜ୍ଞା ଆମେ ଆଜ୍ଞା ଆ ରୁମ୍ ରେ ଶୟନ କରୁଥିଲୁ ଆଜ୍ଞା। ମାନେ ସେଇ
ଆଜ୍ଞା ଆଜ୍ଞା ବୁଝିପାରିଲି।
ଆଜ୍ଞା ଆଜ୍ଞା କଣ ଆଜ୍ଞା।
ଆପଣଙ୍କର ମାତାଶ୍ରୀ ଆସିଥିଲେ ଆ ଦେଖିବାକୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ତ ଆପଣଙ୍କର ପାଖରେ କିଛି ଯଦି କଥା
ପାରୁଛନ୍ତି ଆପଣ କୁହନ୍ତୁ।
ଆଜ୍ଞା ମୁଁ କହୁଥିଲି କି ଆପଣଙ୍କ ପାଖରେ ଯଦି କିଛି କଥା ଅଛି କହିପାରିବେ।
ସେ ଦେଇଥିଲେ ତ ଆଜ୍ଞା ମୁଁ ବେ ତ କିଛି ହେଲେ କେଉଁ କଥା ହେବି ମୁଁ କିଛି ବୁଝିପାରୁନି ଆଜ୍ଞା କେବ ହଉ ତ ଆପଣ ଦେଖିଲେ ବାହାର ଆଡ଼ିକି ଟିକେ ବର୍ଷା ହଉଚି କି ଆଜ୍ଞା ମୁଁ ଆଜ୍ଞା କିଛିବି ଜାଣି ହି ପା
ଘର ଭିତ ଘର ଭିତରେ ଯେହେତୁ ମୁଁ ଘର ଭିତ ଭିତରେ ଅଛି ତ ମୁଁ କେମିତି ଜାଣିବି ବର୍ଷା ହେଉଅଛି କି ନାଇଁ?
ଯାଆନ୍ତୁ ନା ଯାଆନ୍ତୁ ନା ବର୍ଷା ହେଉଅଛି କି ନାଇଁ ଆଜ୍ଞା ବର୍ଷା ପଡ଼ିଲେ ଜିନ୍
ଆଜ୍ଞା ମୁଁ ଟିକେ ମୁଁ ଟିକେ ଅଳ ଅଳସୁଆ ଯେହେତୁ ତ ମୁଁ ଦେଖିପାରିବିନି ଆଉ ବର୍ଷା ର୍ଷା ହଉଚି ନା ନାହିଁ ତ
ଏ ହେ ଆଉ ଆପଣ ଆପଣ
ମତେ ଏବେ ବି ଭାସିଲା ଭଳିଆ ଲାଗୁଚି। ମତେ ଏବେ ବି ଭାସିଲା ଭଳିଆ ହିଁ ଲାଗୁଛି।
ଆଜ୍ଞା ଆପଣ ଯୋ ସ୍
ଆଜ୍ଞା ଆଜ୍ଞା।
ନ କରିବା କାଳେ ଆପଣଙ୍କ ସ୍ଵପ୍ନରେ ଆଳୁ ପାଚିଲେ ଆଜ୍ଞା ବହୁତ ଅସୁବିଧା ହୋଇପାରେ। କାହିଁକି ନା ଏ ଯଉଭଳିଆ
ଆଜ୍ଞା ଆଜ୍ଞା ଉମ୍ ଗୋଟେ କଥା ଜାଣିଛନ୍ତି ଆପଣ? ମୁଁ ଆପଣଙ୍କୁ କହୁଛି। କି ଯେତେବେଳେ ମୋର ମାତାଶ୍ରୀ ହମ୍ ଗମ୍ଭୀର ଦ ବୁଲିବାକୁ ଯାଇଥିଲେ?
କହୁନାହାଁନ୍ତି?
ଆଜ୍ଞା ଆଜ୍ଞା। ମୁଁ କହୁଥିଲି ଏୟା କି? ଯେତେବେଳେ ମୋର ମାତାଶ୍ରୀ ଗମନ କରିବାକୁ ଯାଇଥିଲେ! ଆଜ୍ଞା। ଭ୍ରମଣ କରିବାକୁ ଯେତେବେଳେ ଯାଇଥିଲେ? ତ ସେତେବେଳେ ମୋର ଭ୍ରାତ ତାଶ୍ରୀ ତାପରେ ଯେତେବେଳେ ମୋର ମାତାଶ୍ରୀ ଆସିଲେ ଘରକୁ ତ ମୋର ଭ୍ରାତାଶ୍ରୀ କହୁଛନ୍ତି କି ମାତାଶ୍ରୀ ଦୟାକରି ଆପ ଆପଣ ଯଦି ଯୁଆଡେ ଯାଉଛନ୍ତି? ତାହେଲେ ଏଇ ଏଇ ପ୍ରାଣୀ ଟା ତାହେଲେ ଆପଣ ଏଇ ପ୍ରାଣୀ ଟାକୁ ଆପଣଙ୍କ ସାଙ୍ଗରେ ନେଇକି ଯିବେ। ନହେଲେ ମତେ ସାଙ୍ଗରେ ନେଇକି ଯିବେ।
କଣ ପାଇଁ?
ଆଜ୍ଞା ଆଜ୍ଞା। ସେ ଯେହେତୁ ମୁଁ ତାଙ୍କର କିଛି ବିଗାଡ଼ି ନାହିଁ। ସେ ସିଏ କଣ ପାଇଁ ଏମତି କହିଲେ ମୁଁ ଜାଣିପାରୁନାହିଁ। ଯେହେତୁ ମୁଁ ଘରେ ରହିକି ଚବିଶି ଘଣ୍ଟା ଫୋନ ଘାଣ୍ଟୁ ଅଛି। ସେଥିପାଇଁ ସିଏ ମଧ୍ୟ ଏମିତି କହିଲେ ବୋଲି
କେମିତି କହିଲେ? ଆଜ୍ଞା କୁହନ୍ତୁ।
ମୁଁ କହୁଛି ଯେହେତୁ ସିଏ ଦେଖୁଛନ୍ତି କି
କୋଉ ରଖିକି ନାହିଁ।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ନାଇଁ ରଖିବେ ସିଏ ତ ତାଙ୍କ କାର୍ଯ୍ୟରେ ଯାଆନ୍ତି। ମୁଁ ସବୁବେଳେ ଘରେ ଏକା ରୁହେ। ବୁଝିପାରିଲେ? ଆଉ ଯଦି ମତେ କିଛି ଅ କାରନାମା କରିବାର ଥାନ୍ତା? ତାହେଲେ ମୁଁ କରିସାରନ୍ତେଣି। କିନ୍ତୁ ମୁଁ ଯେହେତୁ ଗୋଟେ ଭଲ ଭଲ ଉମ୍ ପିଲାଟିଏ ସେଥିପାଇଁ ମୁଁ କିଛି କରିନାହିଁ।
ଭଲ ସଂସ୍କାରୀ ଝିଅ ଟି
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା।
ଆପଣଙ୍କ କଥା
ଏବେ ମୁଁ ଗୋଟେ ଜିନିଷ ଦେଖୁଅଛି। ମୋର ଭ୍ରାତାଶ୍ରୀଙ୍କ ଆକାଉଣ୍ଟ ରେ, ଆଉ ମତେ ବୋହୁତ ତ ହସ ଲାଗୁଅଛି। ସିନ୍ ଟା ଆଜ୍ଞା ଟିକେ ସେନ୍ ସେନ୍ସିଟିଭ କଣ ଆଜ୍ଞା ଆଜ୍ଞା। ସେମତି କି ସେନ୍ସିଟିଭ କଣ୍ଟେଣ୍ଟ ହେଇଥିବାରୁ, ତ ମୁଁ ଆପଣଙ୍କୁ ଏଠାରେ କହିପାରୁନାହିଁ।
ସୂକ୍ଷ୍ମ ଆଜ୍ଞା। ତ ସେଇଟା ହଁ ବାର୍ତ୍ତାଳାପ ସେଇଟା।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ଭାବରେ ଆପଣ ଯଦି ମତେ ଏତେ ଓଡିଆ ଶିଖେଇ ପାରୁଛନ୍ତି! ତାହେଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି ହେବି ହିଁ ଅଭିୱସଲି।
ହେଲେ ଆଜ୍ଞା ଭଲ।
ଆଜ୍ଞା ଆଜ୍ଞା। ମୁଁ କିନ୍ତୁ ଆପଣଙ୍କ ପ୍ରତି କେବେ ବି
ମୁଁ ଶିକ୍ଷା ଦି ତ ସେଇଟା ବହୁତ ଲାଭଦାୟକ। ଆପଣ ଏଇଠି ଆପଣ
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା। ତାହେଲେ ମୁଁ ସବୁ ଖରାପ କରିଦେଲି।
ହୁଁ।
ମୁଁ କହୁଛି କି? ମୁଁ କଣ କହୁଛି ମୁଁ ଜାଣିପାରୁନି!
କିନ୍ତୁ ଆପ୍ -ରଖିବନି ଆଜ୍ଞା ସେଇଟା ଆଜ୍ଞା ଖରାପ୍ ହେଇଗଲା ଆଜ୍ଞା। ଆପଣ ଆଜ୍ଞା ଜାଣିବେ
ଆଜ୍ଞା, ଆଜ୍ଞା।
କେମିତି ବାଦାମ ଫାଦାମ ଖାଇଲେ ସିନା ଆପଣ କିଛି ଜାଣିନାହାନ୍ତି।
ଆଜ୍ଞା, ଆଜ୍ଞା, ମୁଁ କୋଉ ବିଷୟରେ କଥା ହଉଛି ମୁଁ ସେଇ ବିଷୟରେ ପୁରା ହଟି ଯାଇଛି କାରଣ ମୁଁ ଏଥରେ ଅନ୍ୟକୁ କାର୍ଯ୍ୟ କରୁଅଛି।
ଆଜ୍ଞା କୁହନ୍ତୁ।
ଝିପାଇଲେ ଆପଣ ସେ ଯୋଉ ଇଏ ଜ୍ଞା ଆଜ୍ଞା ତ ଆପଣ ଯେ କଣ ମୁଁ ଆଜ୍ଞା ଟିକେ ଏବେ ଆପଣ
ଚିକନ ବିରିୟାନୀ।
ଏବେ ମୁଁ ରୁଟି ଡାଲମା।
ଆଜ୍ଞା ନାଇଁ, ନାଇଁ ଆଜ୍ଞା, ମୁଁ ଆପଣଙ୍କ କଥା ଠାରୁ ଅଲଗା ଲାଗୁଛି ଆପଣ ମତେ ଫୁଣି ବି ସାରିଛନ୍ତି।
ଆଜ୍ଞା, ଆଜ୍ଞା ସେଇଟା ମୁଁ ଖରାବେେଳେ ଖାଇଥିଲି।
ଆଜ୍ଞା, ଫୁଣି ମତେ ସେଇ ଜଲ ଆଜ୍ଞା ଦିନ ବି ଖାଇକି ଆଜ୍ଞା ମତେ ଡାକିଲେ ନାଇଁ ଜିମନ୍ତ୍ରଣ ବି କଲେ ନାହିଁ ଆଜ୍ଞା। ମୁଁ ଆପଣଙ୍କର ଏହି
ଆଜି ମୁଁ ଆପଣଙ୍କୁ ଡାକିଥିଲି ଆ ଆପଣ କଣ ଆସି ପାରିଥାନ୍ତେ? ଆଜି କଣ ମୁଁ ଆପଣଙ୍କୁ ଡାକିଥିଲେ ଆପଣ ଆ
ମୁଁ ଆଜ୍ଞା ସେଇଟା କଣ ଜାଣିଥିଲି ଆପଣ ପଣ କିଛି ପାପଣ ଖାଲି ଯାଉଛନ୍ତି ମୋ ମଜା ମସ୍ତି।
ଆଜ୍ଞା ଆଜ୍ଞା ଯେହେତୁ ଭୋ-ଯାଇଛି ତ ଭୋଜ- ଭୋଜନ କରିବି ନାହିଁ।
ଆପଙ୍କର ଏହି କାର୍ଯ୍ୟ ଆପଣ କରୁଛ ନା ଏବେ ସରିଲାଣି ନା ଅଛି ଆପଣଙ୍କର ସେଇ
ନାଇଁ ସେଇ କାର୍ଯ୍ୟ ସାଇଡ ବାଇ ସାଇଡ ଚାଲିଛି ଆପଣଙ୍କ କଥା ବି ମଧ୍ୟ ସାଇଡ ବାଇ ସାଇଡ ଚାଲି ଛି ମୁଁ କହୁଛି ମୁଁ ଆପଣଙ୍କୁ ସେଇ ଯୋଉ ଆ ଆମର ଖାଦ୍ୟଟା ଥିଲା ସେଇ ଟିକେଟ୍ ମଧ୍ୟରେ ଏ ଇନକ୍ଲୁଡ ଥିଲା। ସେଇ ଯୋଉ ଖାଦ୍ୟଟା ଥିଲା ସେଇଟା ସେଇ ଟିକେଟ ଭିତରେ ଇନକ୍ଲୁଡ ଥିଲା।
ତା ସହ ସଂପୃ-କ୍ତ ଥିଲା।
ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ଆଜ୍ଞା ତ ଆପଣ ସେଇ ଖାଦ୍ୟର ବହୁତ ମୁଁ ଆନନ୍ଦ ଉଠେଇ ବୋଲି
ଆଜ୍ଞା ଆଜ୍ଞା ମୁଁ କଣ କଲି ନା ସେଇ ଯୋଉ ଗୋଟେ ପୁରୁଷ ମିତ୍ର ଥିଲେ ଯୋଉ ସେ ଆଜ୍ଞା ଆଜ୍ଞା।
ଆଜ୍ଞା ଆପତାଳପ କରୁଛି ଆଜ୍ଞା ନମସ୍କାର ଆଜ୍ଞ- ଆଞା ଧନ୍ୟବାଦ ଆଜ୍ଞା ନମସ୍କାର। କାରା ଗ୍ୟା।